କ୍ରିଷ୍ଣା।
ହୁଁ ରାଧେ କ୍ରିଷ୍ଣ କଣ କରୁଚନ୍ତି?
ଆ ବର୍ଷା ପାଗରେ ଏମିତି ବସ ବସିବା କଥା ଆଉ କଣ କୁଆଡେ ତ ଆଉ ଯାଇ ପାରୁ ନାହାଁନ୍ତି। ଯାଇପାରୁନୁ ଏଠି ବସି ଚୁ ଆଉ ବର୍ଷା ପାଗରେ ଆଉ।
ଆଜି ସମସ୍ତେ ମାନେ ଜେଝା ଘରେ ଜେଝା ବସିଥିବେ ସବୁ।
ହଁ ସମସ୍ତେ ବସିଛନ୍ତି ଜେଝା ଘରେ କେହି କାହା ଘରକୁ ଆଉ ଯାଇ ପାରୁନାହାଁନ୍ତି।
କେହି ଏକାଠି ହେଇକି ଆଉ ବସି ପାରିବେନି ଆଜି।
ନା ଏକାଟି ଆଉ କେହି ବସି ପାରୁନାହାଁନ୍ତି।
ହାଇ ମାଇଲ ଏଇ ଶୟନ କରିବ ବୋଧେ ଆମେ ଏଇ ଥରେ କଥା ହେବା। ହୁଁ।
ହଁ
କହିଲ କହିଲ ଛୋଟ ପରିବାର ଭଲ ବଡ ପରିବାର ଭଲ ବାର ବିଷୟରେ କଥାଚାରିବା।
ପରିବାର ତ କହିବାକୁ ଗଲେ ଯୋଉଟା କହନ୍ତି ଯୋଦ୍ଧା ପରିବାର ମତଲବ ବଡ ପରିବାର ଯୌଥ ପରିବାର ସେଇ ପରିବାର ଟା ହିଁ ଭଲ।
ମୁଁ କଣ ପାଇଁଅ।
ସେ ବ ଭ ଭଲ କନ ଆଜି ଧର
ପାଞ୍ଚ ଛଅ ଦି ଗୋଟେ ଯାଗାରେ ସମସ୍ତେ ଅଛନ୍ତି ଆଜି ଯା ରେ ଯା ରେ ସମସ୍ତେ ତେ ରହିଲେ ଆଜି କାହାର ଦେହ ମୁଣ୍ଡ ଖରାପ ହେଲା ଭଲ ମନ୍ଦ ହେଲା ସମତେ ସମନ୍ତକୁ ସାହାଯ୍ୟ କରିପାରିବେ। କିଏ କାହାକୁ ଛାଡି ଧର ଆଜି କରିପାରିବେ ଧର ଯା ଆ ମାନେ ଆଜି ଏଖା ଠି ଅଛନ୍ତି କିଏ ଛାଡିକି ଆଉ ଜଣ ଆଜି ତା ପିଲାକୁ ସିଏ ସମାଳିଲା ନା? ତୁ ଯା ତୋ ବା ବାପ ଘରୁକୁ ଯା ବୁଲିକି ଆସିବୁ ଏମିତି ସବୁ ସମସ୍ତଙ୍କୁ ସମସ୍ତଙ୍କୁ ସ ସାହାଯ୍ୟ ଆନନ୍ଦ ଖାଇବା ଆଜି ଓଷା ବାର ଆଜି ଓଷା ବାର ତୀର୍ଥ ଭର ତା ହେଲେ ଖୁସି ବହୁତ ଖୁସି ଲାଗେ ପିଲାମାନେ ଯିଏ ବାହାରେ ଥାଆନ୍ତି ଆସନ୍ତି, ଏଅ ଘରେ ବାପା, ମା, ଦାଦା, ଖୁଡି ଯିଏ ସମସ୍ତେ ଜେଜେ ମା ଥାଆନ୍ତି ସମସ୍ତେ ଏକାଠି ହୁଅନ୍ତି। ଖାଇବା ସେ ଯୋଉ ଖାଇବାର ଯୋଉ ଆନନ୍ଦ ଥାଏ ବସିକି ମିଶିକି ସେଟା ଅଲଗା ଛୋଟ ପରିବାର କି ଅଲଗାରେ ସେଟା ଜଣା ପଡିବନି, ସେ ଗୋଟା ଅଲଗା ପ୍ରକାର ତାର ନିଆରା ଗୋଟା ଇଏ। ସେଗୁଟା ହିଁ ବେଶୀ ଖୁସି ଲାଗେ। ସାଙ୍ଗ ହେଇ ବସି ଖାଇବା, ଗପିବା, ଭଲ ମନ୍ଦ କରିବା, ଆଜି ସାଙ୍ଗ ହେଇ ବସି ପିଠା ପଣା କରିବା।
କରିବା ହଁ ସାଙ୍ଗ ହୋଇ ମିଶେ ହଁ ଫଟୋ ଫଟୋ ଉଠେଇବା, ହଁ। ବୁଲିବାକୁ ଯିବା।
କୁଆଡେ ବୁଲି ଯିବା, ତୀର୍ଥ ରେ ଯିବା। କି କଁ, କୁଆଡେ ଗୋଟେ ଯିବା, ସେଇ ଗୋଟା ହିଁ ଭଲ ଲାଗେ।
ହଁ। ଯାହା ହଉ
ଅ, ଆଜିକାଲି ତ ସମା ଜରେ ସେ ମାନେ ଯୌଥ ପରିବାର ରେ ରହିବା ପୁରା କମ ହେଇଗଲାଣି। କାରଣ ସମସ୍ତେ ଚାହୁଁଚନି ସମସ୍ତଙ୍କ ପରି ବାରକୁ ନେଇ ଅଲ
ହଁ।
ଏ ମା ଠାରୁ ବି ପୁଅ ଅଲଗା, ଏ ବାପା ମା ଠାରୁ ବି ପୁଅ ରହିବେ ରହିବା ପାଇଁ ଅଲଗା ହବାକୁ ଚାହୁଁଥିଲେ। ଆଉ ସେ କହନ୍ତିନି କ ଥାରେ କହନ୍ତିନି ସେକାଳ ପଖାଳ ଆଉ ନାଇଁ।
ଆଉ ନାଇଁ, ସ-ସିଏ ସବୁ ସରିଗଲାଣି।
ସବୁ ସରିଗଲାଣିି।
ହୁଁ।
ସମସ୍ତେ ଆଜିକାଲି ଯେତେ କଥାରେ ଏଇନା ବା ଚାଲିଚି ଯେତେ ଭାଇ ସେତେ ଘର।
ସେତେ ଘର ହଁ।
ଭାଇ ସେ
ଅଁ,
ଆଗରେ ଭାଇ ମାନେ ସବୁ ରହୁଥିଲେ ନା ନାଇ? କିନ୍ତୁ ବର୍ତ୍ତମାନ ଯୁଗରେ ସବୁ ଉଁ, ଆମ ଛୁଆ ପିଲା ଆମର, ଆ, ବା ନା ଶାଶୁ ଶଶୁ ଶୁରଙ୍କୁ କିଏ ଆଉ ପଚାରୁଛି। କେବଳ ତାଙ୍କ ସ୍ଵାମୀ ସ୍ତ୍ରୀ ପୁଅ ଝିଅ ସେମାନେ ବି ଆଘ ଆମର। ଆଉ ଯିଏ ଜନ୍ମ କରିଥିବ ସିଏ ପର ହେଇଯାଉଛି।
ସିଏ କିଛି ନୁହେଁ ହଁ।
ଏ ସେ କିଛି ନୁହେଁ ଏଗୁଡା ତ ଆଜିକାଲି ତ ସମାଜ ସଂସାର କଥା ଚାଲିଛି ଛି ଆଜିକାଲି ଆଉ କଣ।
ଆଉ
ଏମିତି ଆଉ ବଡ ପରିବାର ହେଲେ ଏଉଟା ହିଁ ଆଜି ସା-ଜଣକୁ ଜଣେ ସାହାଯ୍ୟ ହେଇପାରେ
ମନେର
ଥିବ ଥିରେ ବସି ଖୁସିରେ ଆଜି ଖାଇବେ କଣ? ମାନେ?
କଣ କହିଲେ? ମାନେ ଯା ମନେରେ ଅଛି ତମର ଯାହା ଯୌଥ ପରିବାର ଭଲ। ଏତେ ଭଲପାନ୍ତି ସେ ପାାଗ ସେ ବେ ହ
ଏମତି କଣ ହଉଛି ସାଉଣ୍ଡ ଆସୁଚି ସଦାଏଳେ କଣ?
କି ଗୋଟା କରିଦଉଛନ୍ତି ବୋଧେ ସେ କରୁ। ସିଏ କିଏ ଫୋନ କରୁଛନ୍ତି ତ ସିଏ କରୁଥାନ୍ତୁ।
ଅ ହ ହୁଁ। ହଁ ଆବାଜ ଆସୁଚ ମୁଁ ସେଇ କଥା କହିଦଉଛି ହଁ କୁହନ୍ତୁ?
ହ ଗୋଟେ ପରିବାର ଯାଉଛନ୍ତି ମାନେ ଗାଡିରେ ଦୂର ଯାତ୍ ଭଣରେ ଗୋଟେ ଆଡୁ ପରିବାର ନଷ୍ଟ।
ହଁ ଗୋଟେ ଗୋଟେ ପରିବାର ନଷ୍ଟ ହେଇଯାଉଛି।
ଭଗବାନ କାହିଁକି ଏମିତି ତାକୁ ହଁ।
କରନ୍ତି। କେଜାଣିି କଣ କେଜାଣିି।
ପରିବାରରେ ଆଉ କେହି ରହନ୍ତେନି ସେ ତ ସମସ୍ତେ ପାପି ଥିଲେ।
ହଁ ଅ। ବାପା ମା ଥିବ ପିଲା ଚାଲି ଯାଉଛି। ପିଲାମାନେ ରହୁଛନ୍ତି ବାପା ମା ଚାଲିିଗଲେ ଆଜିକାଲି ତ ଯୁଗରେ ମାନେ ବୟସ୍କ ଲୋକ ଚାଲି ରହୁଛନ୍ତି ମାନେ ପିଲାଳିଆ ଚାଲି ଯାଉଛନ୍ତି ସବୁ।
ହଁ ମାନେ ଏମିତି ଦୁନିଆ ଇଏ।
ହଁ।
ମାନେ ଶେଷ ସମୟ ହେଇ ଆସିଲାଣି ଏଇଭଳି ଘଟଣା ସବୁ ଦେଖିବା
ହ ଦେଖିବାକୁ ସବୁ ପାଉଛେ ଆଉ ଯାହା କହନ୍ତି କଳି ଯୁଗ ବା ଚାଲିଛି ଏଗୁଡା କଳି ଯୁଗ।
ଏଗୁଡା ସବୁ ଦେଖିଲା ବେଳୁ ମାନେ ମାନେ ଡର ଲାଗୁଛି ମାନେ ସବୁ କଣ କଣ ହବ ସବୁ ତା ଠିକ ନାଇଁ।
ଏ ସାଉଢ୍ ଆସଛି ହଁ। ଏଇ ସବୁ ଆଉ।
ଏତେଜୋରେ ବର୍ଷା ଆସିଲାଣି ଯେ କେତେ କଣ ହେ ମାନେ ଢାଳିବ।
ତାଙ୍କର ହଉଛି। ହଁ
ହ
ହାଲୋ। ହଁ କୁହନ୍ତୁ ଏନ୍ତି ଆ ମା ଆସଚି କଣ ଗୋଟେ ଶବ୍ଦ ଆସୁଛି।
ନାଇଁ ଆମ ପୁଙ୍ଗୁ କରୁଛନ୍ତି ବଡବୋଉ ଆଉ ମୁଁ ଟିକିଏ ମାନେ କଥା ହେଇପା ଯାଉଚି କୁହ
ହ ହ ଉଁ। ହଁ ଆଉ କଣ ତମର ତୁମର ଆଜି ସବୁ କଣ ହେଇଥିଲା ଦି ପରେ ଖାଦ୍ୟ କୁହନ୍ତୁ?
ପୋଇ ବୁଟଜାଇ ଆଳୁ ଉଁ ପଡ଼ିକ କଖାରୁ ପଡିକି ସେ ଘାଣ୍ଟ ଟାଇପ ର ହେଇଥିଲା।
ହୁଁ।
ଚାଲିଛି ପା।
କାଞ୍ଜି।
ଆଁ
କାଞ୍ଚି
ଭାତ ହେଇଥିଲା।
ଘାଟ ପୋଇବୁଟ ଯାଇ କେମିତି କରି ତା ପ୍ରସ୍ତୁତି ଟିକେ କହିବେ?
ଆମର ଯୋଉ ଯୋଉ କଖାରୁ ସନ୍ତୁଳା ହେଲା ନା ହେକି ଧୁଆ ହେଇକି ସନ୍ତୁଳା ହେଇକିଲା ସୋଉଠୁ ମସଲା ଦେଇ ମସଲା ସେଠୁ ପିଆଜ ରସୁଣ ମସଲାରେ ଏ ଲଙ୍କା, ଜିରା, ପିଆଜ, ରସୁଣ ଅ ଦା ବଟା ହେଲା ସେଏ ଗୋଟା ତିଆରି ହେଇକି। ତେଲ ଭୁଟଣ ପଡିକି କଷା ହେଲା। ପଞ୍ଚ ଫୁଟଣ ପଡିକି ସେ ଯେବେ ସଠୁ କଷି ହେଇଗଲା ଏଇ ପରିବାକୁ ତା ପକେଇକି ସେଠୁ ସନ୍ତୁଳା ହେଲା। ଆଉ ଟିକେ କଥା ହେଲା ପରିବା ଫଡିକି ଯୋଉ ସେଇଠୁ କଷା ହେଇକି। ଭୃଷଙ୍ଗ ପତ୍ର ପରେ ବିଲାତି ପଇଲା
ବୁଟ ଜାଇଟା କେତେବେଳେ, ପକେଇଲେ କି ଆମେ ଯୋଉ ସୋଲା ଜାଇଟା କେତେବେଳେ ପକେଇଲେ ତଉ
ଆମେ ଦର ସିଜା କରି ରଖିଥିବା। ଯଦି ଯେତେବେଳେ ବାଟିଆ ହେଇଗଲା ଖଷା ସାରିବା ପରେ
ଅଲଗା ପା ପାତ୍ରରେ ତାକୁ ଦରସିଝା କରି ରଖିଥିଲେ।
ଦରସିଯା ମାନେ ନସିିଝିଲେ ବି ଚଳିବ ଦରସିଜା କରିକି ଭଲ ଆଉ
ଟିକେ ହଁ
ସେଠୁ ସେଟା ପାଣି ଦିଆ ହେଇକି ଅଧା ସିଝା ହେଲା ସେଠୁ ସେଠୁ କିଛି ମାନେ ସମୟ ତାକୁ ଛାଡିଦେଲେ। ସେଟାକୁ ପଠେଇଲା ତାପରେ ଆମେ ତାପରେ ଗରମ ମସଲା ଆମେ ଉପରେ ପକେଇଦବା ଆଉ
ହଁ ହଁ ହଁ ହଁ।
ହେଇଗଲା ବୁଟ ଘାଣ୍ଟ ତରକାରୀ ବୁଟ ଯାଇ ଘାଣ୍ଟର ପୋଇ ତରକାରୀ ଆଉ ହୁଁ ହ ଆମର ଆଜି ଆମ ସାନ ଝିଅ ଧାନ ନାତୁଣୀ ଘରକୁ ଫେରିଲା। ହଁ ଏଇ ଏଗାରଟା ବାରଟା ବେଳିଆ ଆସି ପହଞ୍ଚିଲେ ସବୁ ସବୁ ଖାଇ ପିକରି ସବୁ ସୟନରେ ଅଛନ୍ତି। ହଁ ଆଉ
ତୁମର ବଡ ପରିବାର ନା?
ତାଙ୍କର ତ ବଡ ପରିବାର ଆଉ
ତମର ବଡ ପରିବାର ଭଲ। ବଡ ପରିବାର ତ ଭଲ। ଆଉ ଆଜିକାଲି ଯୋ କେଇ ତ ରହିବାକୁ ଆଜିକାଲି ରାଜି ହଉନାହାଁନ୍ତି। ବଡ଼ ପରିବାର କିନ୍ତୁ ବଡ଼ ପରିବାର କେତେ ଯେ କେ ତେ ଯେ ମାନେ କିଏ ମାନେ ପରସ୍ପରକୁ ଆ ସାହାଯ୍ୟ କରନ୍ତି ଆଜି ଭଲ ମନ୍ଦରେ କେତେ ଖୁସି ଆନନ୍ଦ ଆନନ୍ଦ ମିଳେ କେତେ ତୀର୍ଥ ବର୍ତ ହଉ ଘରେ ପୂଜା ପୂଜି ହଉ ଗୋଟେ କଣ ମେଳା ହଉ କି କଣ ହଉ କେତେ ଆନନ୍ଦ
ଆମେ ଦେଖୁ ସେ ଏକୁଟିଆ ସେ ଆମ ଆଖି ଆଗରେ ଏକା ଟିଆ ସବୁ କରୁଛନ୍ତି।
ହୁଁ।
ମାନେ ତାଙ୍କୁ କଷ୍ଟ ହେଲେ ବି କରୁଛନ୍ତି।
ହାଁ ହଁ।
ଆମେ ସେଇଆକୁ ଧର ଦି ତିନି ଜଣ ମିଶିକି କରୁଛୁ କେମିତି ହାଲକା ଲାଗୁଛି ଆମକୁ ହଁ ଆଉ କିନ୍ତୁ ଭଲ। ମୁଁ ଜାଣିବାରେ ବହୁତ ଭଲ। ସେ ବି ଧର ମୁଁ ବି ଏକୁଟିଆ ହେଲେ ଭଲ ଖାଇବ। କିନ୍ତୁ ସେ ଖାଇବାର କିଛି ମୂଲ୍ୟ ନଥାଏ ହଁ। କିଛି ନାହିଁ।
ସେ ଖାଇବାର ଏ ମାନେ ରା ମାନେ କଥାରେ କୁହନ୍ତିନି ରାଗ ଲୁଣ ଲଗେଇ ବରଂ ଖାଇବ କିନ୍ତୁ ସେ ଯୋଉ ଖୁସି ଥାଏ ଆନନ୍ଦ ଥାଏ ମାଛ ମାଂସରେ ବି ସେ ଆନନ୍ଦ ନଥାଏ।
ହଁ ନା ଆଉ ଏମିତି ମାନେ ବଡ଼ ପରିିବାର ହେଲେ ବି ଘର ଭିତେରେ ବି
ଏମିତି ତ ଅଛି ସମସ୍ତଙ୍କ ଘର ଅଛି କାହା ଘରେ ଜଣିକିଆ ଜଣ ବା ମାରେ ହଉଛି ମା ଝିଏରେ ହ ହଉଛି ଶୁଭାଯାଏନି ସମସ୍ତଙ୍କ ଯଦି ସମସ୍ତଙ୍କ ସହିତ ଝଗଡ଼ା ହଏ ପୁଣି ତାପରେ ମିଳାମିଶା ହେଇଯାନ୍ତି।
ହଁ ସିଏ ମାନେ ଦିନେ ଦୁଇ ଦିନ ପାଇଁ ସିଏ
ହଁ ସିଏ କିଛି ନୁହଁ ନା ଆଜିକାଲି ତ ଯୁଗରେ କେହି କାହା ସାଙ୍ଗରେ ଚଳିବା ପାଇଁ ନା ରାଜି ନୁହନ୍ତି ସବୁ ଆଉ
ରାଜି ନୁହନ୍ତି ଆଉ ଆମେ ଏମିତି ମାନେ ଖାଇପାରୁନୁ କି